ହାଲୋ ହଁ।
ମ୍ୟାଡ଼ମ୍ ନମସ୍କାର।
ନମସ୍କାର।
ବ୍ୟସ୍ତ ଥିଲ କି?
କଣ କହିଲ?
ମୁଁ କହିଲି ବ୍ୟସ୍ତ ଥିଲ ମ୍ୟାଡ଼ାମ?
ନାଇଁ ନାଇଁ ବ୍ୟସ୍ତ ନାହିଁ ବସିଥିଲି ଏଇଠି ଖାଇକି ଆଉ।
ଆଚ୍ଛା।
ଅଁ ବର୍ଷା ସିଆଡ଼େ ବର୍ଷା ହଉଛି?
ଆଚ୍ଛା। ନା ବର୍ଷା ସକାଳୁ ବହୁତ ହଉଥିଲା।
ଏବେ ଆଉ ଟିକେ କମ୍ ଅଛି। ଏବେ ଟିକେ କମ ଅଛି ଏବେ ହଁ ନହେଲେ ବର୍ଷା ଟା ସକାଳୁ ବହୁତ ଜୋରରେ ହଉଥିଲା।
ଓ ଆମର ତ ଚାଲିଛି ରାତି ଚାରିଟା ରୁ ଚାଲିଛି ଯେ ଏପର୍ଯ୍ୟନ୍ତ ଚାଲିଛି। କେ ବି ଛାଡ଼ୁନି
କଁଣ କରିବା ହୋ ଗୟା ସବ୍ ହୋ ଗୟା ଫାଷ୍ଟ୍ ଚାପ୍ଟର୍ ଦେଖ୍ ଲୋ ଥୋଡ଼ା। ଫାଷ୍ଟ୍ ଚାପ୍ଟର୍ ଥୋଡ଼ା ଦେଖ ଲୋ। ଜି ମ୍ୟାମ୍। ଆଜ୍ଞା ମ୍ୟାଡ଼ାାମ ଆଜି କଣ ରୋଷେଇ କରିଥିଲେ ସଣ୍ଡେ ଥିଲା।
ଆଜି ହେଇଥିଲା ମାଛ ଭଜା ଚିକେନ କଷା ଡାଲି ଆଉ ପୋଟଳ ପନିର କଷା ଆଉ ବାଦାମ ଚଟଣି
ଓ ଭଗବାନ ଏତେ ସକାଳୁ କେମତି ବନେଇଲେ।
ହଁ ସେ ବନେଇଲି ଆଉ ବୋଉ ଅଛି ତ ସେ ବୋଉ ବନେଇଦେଲା ମୁଁ ମିଶିକି ବନେ
ସେ କହୁଛି ପା ଏତେ ସକାଳୁ କେମିତି ବନେଇଲେ। ଏତେ ପୁରା ସକାଳେ ଏ ବାପରେ ମୋର ଏପର୍ଯ୍ୟ ମାନେ ନାସ୍ତା ଜଷ୍ଟ ଏବେ ହଜବେଣ୍ଡକୁ ଦେଇକି ଆସିଲି।
ହୁଁ ହୁଁ।
ଏତେ ସକା ହଁ ଆମର ଲଞ୍ଚ କରୁ କରୁ ତିନିଟା
ଓ ଏତେ ଲେଟ୍ କଣ ପାଇଁ?
ମୁଁ ଜବ୍ କରୁଛି ତ ସ୍କୁଲ ଆସୁ ଆସୁ ହେଇଯାଏ ଗୋଟେ ଆସକି ଫେରେ ରୋଷେଇ ଗୋଟାଏ ଶଢୀ ଟା ଆସିକି ରୋଷେଇ କରି ରୋଷେଇ କରିକି ଗାଧୁଆ ଗଧୁଆ ଆଉଥରେ କରିବି କରିକି ଫେରେ ଖାଇଲା ବେଳକୁ ତିନିଟା ତାପରେ ଫେର୍ ପିଲା ଆସିବେ ଟିୟୁସନ ଟିୟୁସନ ସାରୁ ସାରୁ ମୋର ହେଇଯାଏ ସାଢେ ନଅଟା ଫେରେ ଆସିକି ବାସନ କୁସନ ମାଜି ରୋସୋବାସ କରିକି ଖାଇକି ଶୋଉ ଶୋଉ ମୋର ସବୁଦିନ ଖାଇକି ଶୋଉ ବାରଟା ଗୋଟାଏ
ପୁରା ବ୍ୟସ୍ତ ଲାଇଫ୍ ଆଉ
କୁହନ୍ତୁନି ମୁଁ ତ ଚବିଶ ଘଣ୍ଟା ଦିନରୁ ଯଦି ତିରିଶ ଘଣ୍ଟା ଦେବି ସମୟ କମ୍
ହଁ ସେ ଏତେ କାମ ଜବ କରୁଛ ଯେହେତୁ ପ ଯାଉଥିବା ଆଉ ତା କଣ ସ୍କୁଲ ଟିଚର୍ ଅଛନ୍ତି?
ଆଜ୍ଞା ଆଜ୍ଞା।
ହୁଁ ହୁଁ।
ଆଉ ହଁ ହାଇସ୍କୁଲ୍ ସେଭେନ୍ ଏଇଟ୍ ନାଇନ୍ ଟେନ୍ ପିଲାଙ୍କୁ ଇଂଲିଶ୍ ପଢ଼ଉଛି।
ହୁଁ
ସମୟର ଗୁରା ଟିକେ ଅଭାବ ଆଉ କଣ କରିବା?
ଓଁ ହୋ।
ଘରେ କିଏ କିଏ ରୁହନ୍ତି?
ଜବ୍ ରେ ଅଛନ୍ତି ତ ଭଲ ଆଉ
ଆଜ୍ଞା?
ଆଉ ତ କଣ ଜବ୍ କରିୁଛନ୍ତି ହେତୁ ଭଲ ଆମ ତ ଗୃହିଣୀ ହେଇକି ବସିଲୁ ଘରେ ଆଉ
କଷ୍ଟ ଗୋଟେ କରିଦେଇଛୁ ବୋଲି କରିଦେଇଛୁ ନହେଲେ ଭାରି କଷ୍ଟ ଲାଗେ ମାନେ ନା ପିଲା ଛୁଆଙ୍କୁ ଟିକେ ଟାଇମ୍ ନା ନା ପିଲା ଛୁଆଙ୍କୁ ଟାଇମ୍ ଦେଇପାରିବେ ଯ ମୁଁ କୋଶ୍ଚିନ୍ ଲେଖୁଛି ମା ପିଲା ଛୁଆ ତ ଆପଣ ମୋର ଗୋଟେ ପୁଅ।
ଆଉ ପୁଅ କୋଉ କ୍ଲାସ କରୁଛନ୍ତି?
ପୁଅ ବିଟେକ୍ କରଛି।
ହୁଁ ହୁଁ।
ଆପଣ କିଛି ଟାଇମ ଦେଇପାରିବେନି ଜବ୍ କଲେ।
ହଁ ପୁଅ ଯେହେତୁ ଟିକେ ବଡ ହେଇଗଲେଣି ତ ଏବେ ଆଉ
ସେ ନାଇଁ ନାଇଁ ମୁଁ କଣ ଆଗରୁ ଆଗରୁ ମ୍ୟାମ ଜବ୍ କରୁନଥିଲି। ଏଇ ମାନେ ପୁଅ ପ୍ଲସ ଟୁ ପ ଯୋଉ ଜବ୍ କଲେ ଘରେ ସେ ରହିଲାନି ନା ମୁଁ ଏକୁ ଟିଆ ରହିଲି ଆଉ ସେଇଥିଲାଗି। ପସ ଯେମିତି ଗଲା ହେରି ମୁଁ ଘରେ କଣ କରିବି? ଏକୁଟିଆ ତାପରେ ମୁଁ ଜବ୍ କରେ।
ଓହୋ। ଭଲ ଆଉ ହଜବେଣ୍ଡ କଣ କରନ୍ତି?
ହଜବେଣ୍ଡଙ୍କ ଆମର ଗାଡ଼ି ଫାଡ଼ି ବେପାର ଅଛି ହଜବେଣ୍ଡ ତା ଦେହ ଏବେ ରିସେଣ୍ଟରେ ଖରାପ ଥିଲା ବୋଲି ତାଙ୍କ ଡକ୍ଟର ରେଷ୍ଟ କରିବା ପାଇଁ କହିଥିଲା।
ଓ ହୋ।
ସେଇଥିଲାଗି ବି ସେ କୁଆଡେ ଯାଆନ୍ତିନି, ଆଉ ସାଙ୍ଗ କଥା ହେବା ବି କରନ୍ତିନି। ନାଇଁ ଡକ୍ଟର ପରା ମନା କରିଛନ୍ତି ଏଇନା।
ହୁଁ ହୁଁ।
ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଆମର ଶାଶୁ, ଶ୍ୱଶୁର ଦିଅର ଯା ଅଛନ୍ତି, ଆଉ ମୁଁ ମୋ ହଜବେଣ୍ଡ ଆମର ପୁଅ ଗୋଟେ ଅଛି। ସାର୍ ଫୋଥ କ୍ଲାସ ଏଟା।
ଓ ଛୋଟ ଛୁଆ।
ହଁ।
ଯା ଉଁ ଆପଣଙ୍କର ଗୋଟେ ପୁଅ?
ହଁ ଗୋଟେ ପୁଅ।
ଆଉ ଭଲ ଆପଣଙ୍କର ଆଉ।
ହଁ। ଆପଣଙ୍କର ସବୁ ସେଠି ଭଲ ବୁଲାବୁଲି ଜାଗା କଣ ଅଛି?
ହଁ ଏପଟେ ଅଛି ମୁଁ ତ ମତେ ତ ସିଆଡେ ମତେ କିଛି କୁହନ୍ତିନି ବୁଲିବା କଥା।
ହଁ ହଁ ତ ତାହାର ଏତେ ସମୟ ନାହିଁ।
ମୋତେ ତ ସମୟ ନାହିଁ ବୁଲିବା ପାଇଁ ଆଉ ମୁଁ ବୁଲିବି କଣ?
କଣ କଣ ସବୁ ସେଠି ଅଛି?
ଏଠି ବିରଜା ମନ୍ଦିର ଅଛି, ଉ ତାପରେ ଏଠି ତାରିଣୀ ମନ୍ଦିର ଅଛି। ତାହେଲେ ମୁଁ ତ ଜାଜପୋଟରେ ରହ ମୁଁ ଜାଣିନି ଏତେ କଣ ଏପଟେ ସାଇଟରେ ଅଛି?
ହଁ।
ମତେ ନା। ଆମର ତ ସିନା ସ୍କୁଲ ଟିଉସନ ରୁ ପୁର୍ଷତ ମିଳିଲେ ମୁଁ କୁଆଡେ ଯି
ହଁ ହଁ ପୁରା ବେସ୍ତ ଲାଗେ।
ହୁଁ ସେଟା ତ ଲାଗିଛି କୁଆଡେ ଯିବି?
ହେଲେ ଏତେ ଜଲଦି ରୋଷେଇ ମୋର ଏ ଷ୍ଟାଟ ହେଇନି ମୁଁ ଏବେ ଜଷ୍ଟ ପିଲାଙ୍କୁ ବି ପଢଉଛି କାଲି ତାଙ୍କର ଏଜାମ ତ।
ହଁ ହଁ।
ଆଉ ଇଆଡେ ହଜବେଣ୍ଡ କୁ ଖାଇବାକୁ ଦେଇଛି।
ଓ କାଲି ପିଲାଙ୍କର ଏକଜାମ ଚାଲିବ?
ହଁ କାଲି ପା ପିଲାଙ୍କର ଏକଜମ୍ ଷ୍ଟାର୍ଟ।
ଉଁ ହୁଁ। କୋଉ ସ୍କୁଲ କହିଲେ?
ମୁଁ ପଢଉଛି ଅରବିନ୍ଦ ମୁଁ ହଁ।
ହୁଁ ହୁଁ ଅରବିନ୍ଦ ସ୍କୁଲ?
ଅରବିନ୍ଦରେ ମୁଁ ଟିଚର ଅଛି ଅରବିନ୍ଦରେ।
ହଁ ହଁ ହଁ ଅରବିନ୍ଦ ସେ ଓଡ଼ିଆ ମିଡିୟମ ନା ଇଂଲିସି ମିଡ଼ିଅମ ଅରବିନ୍ଦ ଟା ହ ହଁ। ସେମି ଗମେଣ୍ଟ ହଁ ସେ ଯୋଉ ତାଙ୍କ ବହି ସବୁ ଅଲଗା ଶିଶୁ ମନ୍ଦିର ଯେମତି ବହି ସବୁ ଅଲଗା
ତାଙ୍କର ଗମେଣ୍ଟ ଅଣ୍ଡରରେ ଆସୁଚି ଉପକୁ
ଓହୋ।
ତାଙ୍କ ବହି ସବୁ ଗମେଣ୍ଟ ଅଣ୍ଡରେ ଅସୁଚି।
ଗମେଣ୍ଟ ଅଣ୍ଡର
ଆହାଲୋ ଏଇଟା ମୁଁ ଭାବିଚି ଏଟା ଛାଡ଼ିବି ବୋଲି। ଏଟା ଏଟା ମୁଁ ଇଞ୍ଚ ମିଡ଼ିୟମରେ ଟିଚର ଥିଲେ ନା ମତେ ଏ ଓଡ଼ିଆ ଫୋଡ଼ିଆ ଓଡ଼ିଆ ଏତେ ସ୍କୁଲରେ ରହିବାକୁ ମତେ ଭଲ ଲାଗୁନି।
ଓହୋ।
ଇଂଲିସ ମିଡିୟମରେ ତାଙ୍କ ସିଷ୍ଟମ ଟା ଟିକେ ଅଲଗା। ଓଡ଼ିଆ ରେ ତାଙ୍କ ସିଷ୍ଟମ ଟିକେ ଅଲଗା।
ହଁ ହଁ ଯେ ଅଲଗା ଯେତେ ରହିବ
ଆଛା ଛାଏ ଏଟା ଛାଡ଼ିବି ବୋଲି ଭାବିଛି। ଏପଟେ ଚାହା କରୁଛି ସିଭିସିଅ ସ୍କୁଲରେ ତାହା କଣ ଗୋଟେ ଆସିଥିଲା କିନ୍ତୁ ତା ଟାଇମ୍ ପାଇଁ ମୁଁ ଆଉ କଲିନି। ରିଓଡ଼ିଙ୍ଗ ସ୍କୁଲଟା ତ ମାନେ ଆପଣଙ୍କର ସାତଟାରୁ ତିନିଟା ପର୍ଯ୍ୟନ୍ତ ସେଇଥିଲାଗି ମୁଁ କଲିନି ଅଲଗା ସ୍କୁଲରେ ସେନ୍ତି ଗୋଟାଏ ଦିଇଟା ଯେଉଁଠି ହେଇଥିବ ଗୋଟାକୁୁ ନେଇଥିବ ହେଇଟାକୁ ଦେଖେଇକି ଏଇଟାକୁ ଛାଡିବି ଆଉ।
ହେରା କୁ ଛାଡିକି ନୂଆ ଜବ କରିବେ ଆଉ।
ହଁ ଦେଖିଆ କଣ ହୋଉଚି ଆଉ
ହଁ ଭଲ ଅଛି ଅ ପୁଅ କଣ ସେ ଭୁବନେଶ୍ୱରରେ ରହୁଛନ୍ତି
ଆହାଁ ଆହାଁ ଭୁବନେଶ୍ବର
ସେ ହଷ୍ଟେଲରେ ରହୁଚନ୍ତି।
ନା ସେ ପିଜିରେ ରହୁଚି ହଷ୍ଟେଲରେ ନା
ଓହୋ।
ହୁଁ ଏ ପିଜିରେ ହଷ୍ଟେଲରେ ସେ ହଷ୍ଟେଲରେ ଭାରି ଟେନ୍ସନ। ଆପଣଙ୍କର ହଷ୍ଟେଲରେ ମାନେ ଆପଣଙ୍କ ଫିସ ଟା ଯଦି ପାଞ୍ଚ ହଜାର ଏ ପାଞ୍ଚ ଲକ୍ଷ ଆ ହଷ୍ଟେଲ ଚାର୍ଜେସ ଟା ସାତଲକ୍ଷ।
ହଁ ହଁ ସେମତି ହଉଚି।
ତା ଅପେକ୍ଷା ତାପରେ ଛୁଆଙ୍କ ହଷ୍ଟେଲ ଖାଦ୍ୟ ତ ଜାଣିଛନ୍ତି ଆପଣ।
ହଁ।
କୌଭଳିଆ ବାଯ୍ୟ ଖାଦ୍ୟ ଆଉ ସେଥିଲାଗି ସେ କହିଲା ନା ନା ତ ସେତାରା ପିଜିଡ଼ି ରହିଲା ଦେନ ନିଜେ ଏକୁଟିଆ ରୋହୁଚି ଠୁବିସ୍କ ନେଇକି ଆଉ।
ଓହୋ।
ଏଇ ଭଳିଆ କଥା ମାନେ ମ
ଆଉ ଆଜି କଣ ରୋଷେଇ କଣ ଆଜି ନେଇଚନ୍ତି?
ଆଜି ମ୍ୟାଡ଼ାମ କିଛି ଏପର୍ଯ୍ୟନ୍ତ ଭାବିନି ଖାଲି ଡାଲମା ଆଉ ରୁଟି ବନେଇ ଦେଇଚି। ଆ ନାସ୍ତା ପାଇଁ ଆ ଡ଼ାଲମା କରଦେଇଚି ଏକାଥରେ ଖରାବେଳେ ପାଇଁ।
ଙ୍କ କରିବି ଆଉ
ଆପଣ ରୁଟି ଡ଼ାଲମା ସକାଳେ ଯାହା ଖାଇ ଦେଇଚନ୍ତି ଆଉ।
ନା ନା ମୋ ରୁଟି ଡ଼ାଲମା ମୁଁ ଖାଲି ସପୁରୀ ପିଠା ଦିଟା ଖାଇଦେଇଚି ଏ ଜଲଦି ଚକୁଳି ପିଠା ଖାଲି ଦିଇଟା କରିଛି ଖାଇଛି ଆଉ କିଛି ଖାଇନି। ଏଇ ଭଳିଆ କଥା ଆଉ। ରାତି ଲାଗି ଖାଦ୍ୟ ଛୁଆ ହଁ ପିଲା କାଲି ତାଙ୍କର ଏକ୍ଜାମ ଅଛି ତ ଇଂଲିଶ ଟା ତ ମୁଁ ତାଙ୍କୁ ଆକଚୁଆଲି ଚାରିଟା ବେଳେ କହିଥିଲି ଆସିବାଲାଗି ଚାରିଟା ବେଳଟା ମର୍ନିଙ୍ଗ କାମଟାକୁ ଟିକେ ଭିଡ଼ ନୁହେଁ କି।
ହଁ ହଁ ମର୍ନିଙ୍ଗ ଟାଇମ ରେ ବହୁତ କାମ।
ଆଉ ସିଏ ତାଙ୍କର କ୍ୟା ଇସକା ଏ ଓ ଅପ୍ସନ୍ ହୈ, ଅପ୍ସନ୍। ହଁ ସେଇଟା ସେ ଡ୍ୟାସ୍
ଆଜ୍ଞା ମ୍ୟାଡ଼ମ୍। ଆପଣ ଏଇ ଦିନରେ ଯାହା ଖାଦ୍ୟ କରୁଛନ୍ତି ସେଇଟା ରାତିରେ ନା ରା
ନାଇଁ ନାଇଁ ରା ରାତିରେ ପୁଣି ଅଲଗା ହବ ସେ ରୁଟି ହବ ରାତିରେ ରାତିରେ ପୁଣି ଅଲଗା ଅଲଗା ହବ।
ରାତିରେ ଏଇ ନନଭେଜ କୁ ରଖିଥିବେ ନା ଅଲଗା ଫେରେ
ନାଇଁ ନାଇଁ ରାତିରେ ଆଉ ନନଭେଜ ରହିଲା ଆଉ କେହି ଖାଇବେନି ରାତିରେ ନନଭେଜ କେହି ଖାଆନ୍ତିନି ରାତିରେ। ସେ ଯାହା ଦିନରେ ଖାଇବେ ଆଉ ରାତିରେ ଖାଇବେନି ହଁ।
ଲେ ରାତିରେ ଟିକେ ତ ହାଲକା ହୁଏ ଆଉ।
ହଁ।
ମୁଁ କିନ୍ତୁ ଦିନ ସାରା ମ୍ୟାଡ଼ାମ ବ୍ୟସ୍ତରେ ମତେ ରାତିରେ ହେବିି ଟିକେ ନ ଖାଇଲେ ମତେ ଭଲ ଲାଗେନି।
ହଁ ବ୍ୟସ୍ତରେ ରହୁଛ ଏତେ ଆଉ ସେ ରାତିକି ଯାହେଲେ ଖାଇବାକୁ ପଡୁଥିବ।
ରାତି ଆଗ ଟିକେ ନାଗୁରୁ ଆଜ୍ଞା ରାତିରେ ଟିକେ ମୁଁ ଟିକେ ଖାଇଦିଏ ନହେଲେ ଦିନ ଗୋଟେ ଏତେ ଖାଲି ଏମିତି ଚାଖିଆ ଭଳିଆ ଖାଦ୍ୟ ଚାଲେ। ମୋ କଥା ମ୍ୟାଡ଼ାମ ଆପଣଙ୍କର ଯାହା ହଉ ଲଞ୍ଚ ଫଞ୍ଚ ସବୁ ସରିଯାଇଛି ଯାହା ହଉ। ବହୁତ ଭଲ କଥା। ପୂଜା ଫୂଜା ବି ସବୁ କରନ୍ତି ଆପଣ ନା ଶାଶୁ କରନ୍ତି?
ନାଇଁ ମୁଁ କରେ ଶାଶୁ କିଛି କରନ୍ତିନି।
ନଣନ୍ଦ ଆପଣଙ୍କର ଅଛନ୍ତି ନା ନାହିଁ?
ନଣନ୍ଦ ତିନି ଜଣ ସେ ବାହାଘର ସବୁ ସରିଲାଣି ସମସ୍ତଙ୍କର।
ତାହାଲେ ଆପଣ ବଡ ନା ସାନ ଆଉ ଦିଅର?
ଦିଅର ଏବେ ଦି ତିନି ମାସ ହେଲା ବାହାଘର ହେଇଛନ୍ତି।
ଓହୋ ଯା ମାନେ ଜଏଣ୍ଟ ଫ୍ୟାମିଲୀ ବୋଧେ ଆପଣ
ହଁ ଜଏଣ୍ଟ ଫ୍ୟାମିଲି। ନଣନ୍ଦ ସବୁ ବାହା ହେଇ ଗଲେଣି ନଣନ୍ଦ ଦି ଭାଇ ତ ଆମେ। ମୁଁ ବଡ ସେ ସାନ।
ଆଜ୍ଞା ଭଲ ଜଏଣ୍ଟ ଫ୍ୟାମିଲି ରେ ସମ୍ କେମିତି ଆଜ୍ଞା ମ୍ୟାଡାମ ଆପଣଙ୍କ ସାଙ୍ଗେ କଥା ହେଇକି ମ୍ୟାମ ବହୁତ୍ ଧନ୍ୟବାଦ।
ହୁଁ।